ହାଲୋ
ହାଲୋ ରୁଦ୍ର ଭାଇ କେମିତି ଅଛୁ ମୁଁ ମିହିର୍ କୋଉଥି
ଭାଇ କେମ୍ତି ଅଛ ହଁ ମୁଁ ଚିହ୍ନିଲି ପା ବୋହୁତ୍ ବଢିଆ ଅଛି। ତୁମେ କେମ୍ତି ଅଛ?
ଆରେ ଭାଇ ପୁଅ ସ୍କୁଲ୍ ଛାଡିବାର ବୁ ଭାଇ ମୁଁ ବର୍ତ୍ତମାନ୍ ଆମର ସେଇ ସେ ଯୋଉ ପାଳଗ୍ରାମ ବିଦ୍ୟାଳୟ ନାଇଁକି ମୁଁ ସେଠାରେ ମୋର ପାଠ ପଢ଼ୁ ଅଛି। ହେଲେ ଭାଇ ତମେ କୋଉଠି ଅଛ? ଭାଇ ମୋ ସେଇ ଯୋଉ ପାରଲା ଆଉ ମହାରାଜା
ହଁ ହଁ।
ଆଚ୍ଛା। ଭାଇ କଣ କରୁଛ ଏବେ?
ଆରେ ମୁଁ ତ ବିଟେକ୍ କରୁଛି। ତୁମେ ମଧ୍ୟ ବିଟେକ୍ କରୁଛ ନା? ମୁଁ ତ ବିଟେକ୍ କରୁଛି ତୁମେ ମଧ୍ୟ ବିଟେକ୍ କରୁଛ ତ? ହେଲେ କେଉଁ ଏ କେଉଁ ହେଲେ କେଉଁ ପାଠ୍ୟକ୍ରମ ନେଇଚ ତୁମେ?
ଭାଇ ମୁଁ ବୈଦ୍ୟତିକ ଏବଂ ଦୂରସଞ୍ଚାର ବିଭାଗରେ କରୁଅଛି। ହେଲେ ଭାଇ ତୁମେ କେଉଁ ବିଭାଗରେ କରୁଅଛ?
ମୁଁ କମ୍ପୁଟର ବ୍ୟବହାର ଉପରେ କରୁଅଛି ଭାଇ। ହୁଁ
ଆଚ୍ଛା ହେଲେ ଭାଇ ମୁଁ ଯାହା ଭାବୁଥିବି। ଏହା ତମର ଚତୁର୍ଥ ବର୍ଷ ହୋଇଥିବ ହଁ ନା?
ହଁ ହଁ ମୋର ତ ଏହା ଚତୁର୍ଥ ବର୍ଷ ମୋର ତ ପ ଚତୁର୍ଥ ବର୍ଷ ଆଉ ରହିଲା ସରିଯିବ ଆମ୍ ଏଇନା ଆଉ।
ହ ହଁ ଭାଇ କଥା ଟିକେ କହିଲ ଭାଇ ମୋର ମଧ୍ୟ ଏଇ ବର୍ଷ ଅ ଇଏ ବର୍ଷ ଚତୁର୍ଥ ବର୍ଷ ଟି ଆରମ୍ଭ ହେଲା।
ଆରାମ ହେଲା ଅଏଁ ଏମ୍ହିତି କି ହେଲେ ତମେ କୋଉଠି ଇ ତମେ କେଉଁଠି ବୁ ବୁଲି ଯାଇଛ ନା ଯାଇନା ଆଉ?
ଉଁ ହୁଁ ପା ଭାଇ ବୁଲିବାକୁ ଥ ମୁଁ ଏବେ ମଝିରେ କଲିକତା ଯାଇଥିଲି। ଯେହେତୁ ଆମର କଲେଜ୍ ପକ୍ଷରୁ କିଛି କାର୍ଯ୍ୟକ୍ରମ ହୋଇଥିଲା ତ। ସେଥିପାଇଁ ମୁଁ ସେଟାକୁ ବୁଲାବୁଲି କଡ଼ିକି ଆସିଥିଲି। ଆଉ ଭାଇ ତୁମେ ଏଇ ଛୁଟିରେ କୁଆଡେ ବୁଲିବାକୁ ଯାଇଛ ନା ନାଇଁ?
ହଁ ହଁ ଏଇ ଛୁଟିରେ ମୁଁ ମଧ୍ୟ ବିଶାଖାପାଟଣାମି ଯାଇଥିଲି। ସେଠାରେ ମେଏ କମିନ୍ ତମେ ଜାଣିବାକୁ ଚାହିଁବ କି ମୁଁ କଅଁ କେଉଁ କେଉଁ ଜାଗାସ୍ ତ ବୁଲି ବୁଲି ବୁଲି ଆସିଲି।
ହଁ ଭାଇ ଦୁଉଁ ନିଶ୍ଚିତ ଭାବରେ ମତେ ଜଣାଅଁ କୋଉଠି କୋଉଠି ଯାଇଥିଲ ତମେ।
ହଁ। ମୁଁ ଯାଇଥିଲି ଆମେ ପ୍ରଥମେ ବିଶାପାଟ୍ନା ଷ୍ଟେ ଆମେ ଆମର ଯାତ୍ରା ବରମ୍ ବ୍ରହ୍ମ। ପୂରର୍ବରୁ ଆରମ୍ଭ କରି ଏଅ ବିଶିଆପାଟ୍ନାରେ ଷେସନ୍ରେ ଫାଷ୍ଟ ଓଲେଇଥିଲୁ। ଅ ଟେସ୍ନରେ ଓଲ୍ହିଲା ପରେ ଆମେ ବୁଲିବାକୁ ବାହାରି ଯାଇ ଥିଲୁ ମହାପ୍ରଭୁ ସୀମାଞ୍ଚଲ ମୁଁ ମନ୍ଦିର। ସୀମାନ୍ଞ୍ଚଲ ମନ୍ଦିର ବୁଲି ସାରିଲା ପରେ ଆମେ ଆମ୍ ପୁଣି ବାହାରି ଗଲୁ କୈଳାସ ଗିରି। କୈଳାସି ଗିରି ତୁମେ ଜାଣିଛ ସେଠାରେ ଏକ ବଡ଼ ବଡ଼ ମା ମ ଫ୍ରଭୁ। ୟେ ଶିବ ଏବଂ ମାତା ପାର୍ବତୀଙ୍କର ଏକ ସୁନ୍ଦର ମୂ ଠି ଅଛି ଏବଂ ସେଉଠାରେ ଏକ ଗୋଟେ ପାହାଡ଼ ଉପରେ ସେମାନେ ଅଛନ୍ତି। ତା ସହିତ ଯୋଉ ତାଡ଼ିବାର ତାର ଚତୁଃପାର୍ଶ୍ଵରେ ପରିକ୍ରମା ପକଳ୍ପ ଯାହା ସବୁ ହେଇଛି ନା। ତୁମେ ଦେଖିବାକୁ ଚାହିଁବ। ଏ ବହୁତ୍ ଆମ୍ ମଜା ଲାଗିବ ସେଠାରେ ମଧ୍ୟ କିଛି ପ୍ରକାର କେକ୍ ଏପିରି ଖେଳ ମଧ୍ୟ ଥାଏ। ଯେପରି ଆଖ୍ କାଶ ମାର୍ଗରେ ଏକ ଦୌଡ଼ି ଯାଇଥିବ ତା ମଧ୍ୟରେ ତମେ ସାଇକେଲ ଚଲେଇବ ତୁମକୁ କେମିତି ଲାଗିବ ଯେ
ହଁ ଭାଇ ଶୁଣିବାକୁ ତ ବହୁତ୍ ମଜା ଲାଗୁଛି ମତେ ଲାଗୁଛି ତୁମେ ନିଶ୍ଚିତ ଭାବରେ କିଛି ଭଲ କଥା ଅନୁଭବ୍ କରିକି ଆସିଥିଲେ।
ହଁ ହଁ। ରାବେ ସେଠାରେ ମଧ୍ୟ ଏକ ଏକ୍ କାଚର ଏକ ପୋଲ ତିଆରି ହୋଇଛି ତୁମେ ସେଇଠିକି ଯିବ ନା ତମେ ତଁଦବ୍ ତମୁକୁ ବ ବହୁତ ଭୟ ଲାଗିବ। ଦେଖିବୁ ଆଡ଼େ ମୁଁ କଣ ଶୂନ୍ୟରେ ଠିଆ ହେଇଛି। ଆଶ୍ଚର୍ଯ୍ୟ ହେଇଯିବ ସେଇଠି ମଧ୍ୟ ତୁମର ଏକ ବହୁତ ବଢିଆ ଅନୁଭବ ରହିବ। ହଁ ଆଉ ରହିଗଲା ମଥମେ ସେପଟେ ଆଉ ଗୋଟେ ସେ ଏଇ ବର୍ଷା ଟାଇମ୍ ରେ ଯିବ ନହେଲେ ତ ଶୀତ ଟାଇମ୍ ଶୀତ ସମୟରେ ଯିବ ଅ ବିଶାଖା ପାଟଣାଠୁ ଆଡୁକୁ ବେଲି ତମେ ଯଦି ଟ୍ରେନ ସ ରେଳ ଯାତ୍ରାରେ କରିବ ତମକୁ ବହୁତ ମ ମଜା ଲାଗିବ ସେଠାରେ ଦେଖିବ ବାଦଲ ମାନେ କିପରି ତୁମ ହାତ ପାଖରେ ଘୁରି ବୁଲୁଥିବେ ତମକୁ ଆସି ଛୁଇଁ ଦେଇ ଯାଉଥିବେ ଏବଂ ସେଠାରେ ଯୋଉ ଝରଣା ଏବଂ ସୋଉ ଯୋଉ ଗୁମ୍ଫା ଗୁଡାକ ଅଛି ତମେ ଦେଖିବ ନା ତମକୁ ଲାଗିବ ଯେମିତି ତମେ ଗୋଟେ ବାହାରେ ନୁହଁ ଏକ ବହୁତ ଏତେ ବଡ ସୁନ୍ଦର ଏକ ପରିରାଇଜକୁୁ ଆସି ଯାଇଛ।
ନିଶ୍ଚିତ ଭାବରେ ଭାଇ ବହୁତ ବଢିଆ କଥା ଗୁଡିକ ବର୍ଣ୍ଣନା କରି କହିଲ‌। ମତେ ମଧ୍ୟ ତୁମର କଥା ଗୁଡ଼ିକ ଶୁଣିି ଲାଗୁଛି‌ ମ ତେବେ ଥରେ ବିଶାଖପାଣ୍ଡା ଯିବା କଥା କିନ୍ତୁ ମୁଁ ମଧ୍ୟ ଏହି ସମୟରେ କଲିକତା ଯାଇଥିଲି। ତ ମୁଁ ଚାହୁଁଛି ମୁଁ ମୋର କଲିକତାର କିଛି ଅନୁଭବ ତୁମ ସାଙ୍ଗରେ ଏ ଏ କହିବା ପାଇଁ ତୁମେ ଶୁଣିବ କି?
ହଁ ହଁ ଆରେ ଏଇଟା ତ ବହୁତ ବଢିଆ କଥା। ତୁମେ କେଉଁ ଜାଗାକୁ ବୁଲିବା ଯାଇଚ୍ଛି, ତମେ କେଉଁ ଜାଗାକୁ ବୁଲି ଯାଇଛ ମୁଁ ତମକୁ କହିଲି। ଆ ତମେ ମତେକହିବ ଏବଂ ମୁଁ ଯୋଉ କେଉଁ ଜାଗାକୁ ବୁଲି ଯାଇଥିଲି ମୁଁ ତୁମକୁ କହିବି। ଏହା କହିବା ଦ୍ଵାରା ତ ଜାଗା ଜାଗା ବିଷୟରେ ଆମେ ଜାଣିବା ନା ମୁଁ ମଧ୍ୟ ଆହା ଆହା ମୁଁ ମଧ୍ୟ ଉତ୍ସାହିତ ହେବି ଯେ ସେଇ କଲିକତା ବୁଲି ଯିବା ପାଇଁ ତୁମେ ତୁମେ କହିଲନି କେମିତି ଯାଇଥିଲ କଣ ଯାଇଥିଲ। ଟିକେ ପୁଙ୍ଖନୁପୁଙ୍ଖ ଭାବେ କହିପାରିବ।
ହଁ କାରଣ ଆମର କଲେଜରେ ଯେହେତୁ ଏକ କାର୍ଯ୍ୟକ୍ରମ ଥିଲା। ଆମେ ଏକ ଯାନ୍ତ୍ରିକ ପ୍ରତିଯୋଗିତାରେ ଆମେ ଭାଗ ନେଇଥିଲୁ ତାହା ଥିଲା ଆମର ଭାରତର ପ୍ରସିଦ୍ଧ ଅ ଶିକ୍ଷା ଅନୁଷ୍ଠାନ ହଉଛି ଆଇ ଆଇ ଟି ଖଡ଼ଗପୁରୁ। ତ ଆମେ ଆମର ଯାତ୍ରା ଆରମ୍ଭ କରୁଥିଲୁ ଭୁବନେଶ୍ଵର ଠାରୁ। ଯେହେତୁ ବ୍ରହ୍ମପୁର ଠୁରୁ ଆମକୁ ରେଳୱେ ମାର୍ଗ ରେ ଯିବା ପାଇଁ ଟିକେ ଅସୁବିଧା ହଏ। ଥିଲା ଏବଂ ରେଳ ମଧ୍ୟ ସେଇଦିନ କିଛି ବିଳମ୍ବ ଥିଲା। ସେଥିପାଇଁ ଆମେ କଣ କରିଲୁୁ ଭୁବନେଶ୍ୱରରୁୁ ଆମର ଯାତ୍ରା ଆରମ୍ଭ କଲୁ ଏବଂ ଯାତ୍ରା ଆରମ୍ଭ କରି ଇ ପାଖାପାଖି ଗୋଟେ ଦୁଇ ଦିନ ମଧ୍ୟରେ ଆମେ ଖଡଗପୁର ରେଳ ଷ୍ଟେସନ ରେ ପହଞ୍ଚି ଯାଇଥିଲୁ। ଏବଂ ସେଠାରୁ ଆମକୁ ସେଇ କଲେଜର ବସ୍ ନେବାକୁ ଆସିଲା। ତ ସେଇ ମହାବିଦ୍ୟାଳୟରେ ବସ ରେ ଆମେ ଯାଇକି ସମ୍ପୂର୍ଣ୍ଣ ମହାବିଦ୍ୟାଳୟକୁ ବୁଲିଥିଲୁ ତୁମେ ବିଶ୍ୱାସ କରିବନି ମହାବିଦ୍ୟାଳୟଟି ଏ ଏତେ ବଡ ଥିଲା ଯେ ଯେପରି ହେଲେ ଗୋଟେ ଦୁଇଟି କି କିମ୍ବା ତିନୋଟି ସହର ତାମଳା ମଧ୍ୟରେ ସମାବେଶ ହୋଇଯିବ। ତା ପାଇଁ ମୁଁ ଦେଖୁଥିଲି ଛାତ୍ରଛାତ୍ରୀ ମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ସାଧାରଣତଃ ଯୋଉ ଦୁଇ ଚକିଆ ଯାନର ବ୍ୟବହାର କରୁଥିଲେ। ନହେଲେ ସେମାନେ ଅଟୋର ବ୍ୟବହାର କରୁଥିଲେ କାରଣ ସେଇ ଜାଗାଟି ଏତେ ବଡ଼ ଥିଲା ଯେ ତୁମେ ଖାଲି ପାଦରେ ସବୁ ଜାଗାକୁ ବୁଲିବା ସମ୍ଭବ ପଡ ନୁହଁ। ଏବଂ ସେଠାର ପରିବେଶ ମଧ୍ୟ ଆମକୁ ବହୁତ ଅବାହ ଅନୁଭବ ମଧ୍ୟ ବହୁତ ଭଲ କରିଥିଲା ସେଥିପାଇଁ ଆମେ ସେଠାରେ ଗୋଟେ ଦୁଇ ଦିନ ରହି ସାରିଲା ପରେ ଆମେ କଲିକତା ପାଇଁ ବାହାରି ଯାଇଥିଲୁ ବୁଲିବା ପାଇଁ। ଆଉ ଭାଇ ତୁମେ ବିଶ୍ଵାସ କରିବନି କଲିକତାର ରେଳ ଷ୍ଟେସନ ଯୋଉ ସବୁଠାରୁ ବଡ ରେଲୱେଷ୍ଟେସନ ବୋଲି କୁହାଯାଏ। ଆମେ ସେଇଦିନ ବି ଚି ଆମେ ସମ୍ପୂର୍ଣ୍ଣ ରୂପରେ ଚକିତ ହୋଇଗଲୁ। ସେଠାରେ ପାଖାପାଖି ଛବିଶ ଗୋଟି ପ୍ଲାଟଫର୍ମ ମଧ୍ୟ ରହିଅଛି। ଆଉ ତାହାକୁ ଆମର ଭାରତର ସବୁଠାରୁ ବୃହତ ରେଳ ଷ୍ଟେସନ ବୋଲି ମଧ୍ୟ କୁହାଯାଏ। ଆଉ ସେଠାରେ ଏତେ ବଡ଼ ରେଲୱେ ଷ୍ଟେସନ ଏ ହଜାର ହଜାର ଲୋକଙ୍କର ରହିବା ଏବଂ ସେମାନଙ୍କର ଯାତାୟାତ ପାଇଁ ସମ୍ପୂର୍ଣ୍ଣ ରୂପରେ ଭଲ ବ୍ୟବସ୍ଥା ମଧ୍ୟ ଅଛି। ତା ସହିତ ଆମେ କଲିକତାରେ କିଛି ଜଣାଶୁଣା ଜାଗା ଗୁଡିକକୁ ମଧ୍ୟ ବୁଲିବାକୁ ଯାଇଥିଲୁ। ପ୍ରାୟତଃ ଆମେ ଯିବା ପାଇଁ ବସର ବ୍ୟବହାର କରିଥିଲୁ। ତ ଏହା ଥିଲା ମୋର ସମ୍ପୂର୍ଣ୍ଣ କଲିକତା ଯିବାର ଅନୁଭବ। ତୁମକୁ କେମିତି ଲାଗିଲା?
ଆରେ ମତେ ତ ବହୁତ ବଢିଆ ଲାଗିଲା ହେଲେ ମୁଁ ଆଉ କଣ କିଛି ପ ପଚାରୁଥିଲି ଯେ କଲିକତା ଆମେ ଯଦି ପ୍ରଥମ ଥର ଯାଉ ତାହେଲେ କଣ କେଉଁ କେଉଁ ସ ଜାଗା ସବୁ ବୁଲିବା ଦରକାରେ? ଯାହା ଦ୍ୱାରା ଆମକୁ ଏକ ମନ ପସନ୍ଦ ଆସିବ ଯେ ହଁ କଲିକତାରେ କିଛି ତ କଥା ଅଛି। ଏପରି ଏବଂ ତାର କିଛି ପ ପୌରାଣିକ ଇତିହାସ କଥା ଏବଂ କିଛି ଅଛି କି?
ହଁ ଭାଇ କଲିକତା ଟି ହଉଛି ବହୁତ ପୁରାତନ ସହର ମଧ୍ୟରୁ ଗୋଟିଏ। ଯେତେବେଳେ ଇଂରେଜ ମାନେ ଭାରତକୁ ଶାସନ କରିବାକୁ ଆସିି ଥିଲେ। ସେତେବେଳେ କଲିକତା ତାର ନିଜର ଭୂମି ପାଇଁ ବହୁତ ପ୍ରସିଦ୍ଧ ଥିଲା ସେଠାରେ ବହୁତୁ ବର୍ଷ ଧରି ଇଂରେଜ ମାନେ ନିଜ ନି ନିଜର ସମ୍ଭ ଓ ବଡ଼ ବଡ଼ ଅଫିସ ଗୁଡିକକୁ ମଧ୍ୟ ସ୍ଥାପନା କରିଥିଲେ। ତ ଆମେ ପାଖାପାଖି ପୁରାତନ ଅଞ୍ଚଳର ସବୁ ଅନୁଭବଟି ଆମେ ସେଇଠି ପାଇପାରିବା। ତା ସହିତ ଆମେ ଯେହେତୁ ଯାନ୍ତ୍ରିକ ପରିବେଶରୁୁ ଆସୁଅଛେ ତ ସେଥିପାଇଁ ଗୋଟିଏ ଯାନ୍ତ୍ରିକ ଉଦ୍ୟାନ ମଧ୍ୟ ଅଛି। ତାହାକୁ ଯଦି ଆମେ ତମେ ବୁଲିବାକୁ ଯିବ ତୁମକୁ ନିଶ୍ଚିତ ରୂପରେ ଭଲ ଲାଗିବ। କାରଣ ବିଭିନ୍ନ ବିଭିନ୍ନ ବୈଜ୍ଞାନିକ ମାନଙ୍କର ଆବିଷ୍କାର ଓ ବିଭିନ୍ନ ପ୍ରକାର ବୈଜ୍ଞାନିକ ତର୍କ ଏବଂ ସେମାନଙ୍କ କଥା ଗୁଡିକକୁ ସିଦ୍ଧ କରିବା ପାଇଁ ବହୁତ ଗୁଡିଏ ଜିନିଷ ସେ ଠାରେ ଅ ସ୍ଥାପନା କରାଯାଇଛି। ତ ଆମେ ସେଇଠିକି ମଧ୍ୟ ବୁଲିବାକୁ ଯାଇଥିଲୁ ତାହା ମତେ ସବୁଠୁ ଅଧିକ ଭଲ ଲାଗିଲା। ତା ସହିତ ସେଠାରେ ବହୁତ ପୁରାତନ କାଳର ଗୋଟେ ଚର୍ଚ୍ଚ ମଧ୍ୟ ଅଛି। ଯାହାକି ପାଖାପାଖି ଦୁଇଶହ ରୁ ତିନିଶହ ବର୍ଷ ତଳେ ନିର୍ମାଣ ହୋଇ ଥିଲା। ଆଉ ସେଇ ଚର୍ଚ୍ଚଟି ଏବେ ମଧ୍ୟ ତାର ପୁରୁଣା ଗାଥାକୁ ବର୍ଣ୍ଣନା କରୁଅଛି। ତ କହିବାକୁ ଗଲେ କଲିକତା ହଉଛି ଗୋଟେ ପୁରାତନ ସହର କିନ୍ତୁ ପୁରାତନ ସହର ହେଲେ ମଧ୍ୟ ସିଏ ଏଇ ନୂତନ ପର୍ଯ୍ୟାୟରେ ମଧ୍ୟ ସିଏ ତାର ଉଡ଼ାତତ୍ଵ ତତ୍ଵକୁ ସମ୍ଭାଳିକି ରଖେ। ତ ମୋ ମତରେ ଆମେ ସମସ୍ତେ ଜୀବନରେ ଥରେ କଲିକତା ବୁଲିକି ଆସିବା ଦରକାର।
ହଁ ହଁ ତୁମେ ତ ଠିକ କହିଲ କଲିକତା ବିଷୟରେ ତୁମଠୁ ମୁଁ ଏତେ କଥା ଶୁଣି ମତେ ଏତିକି ଆଗ୍ରହ ହୋଇଛି ଯେ ମୁଁ ନିଶ୍ଚୟ କଲିକତା ବୁଲି ଯିବାକୁ ମନୋନୀତ କରିସାରିଛି। ହେଲେ ମୁଁ ଭାବୁଛି କଲିକତାରେ ଯୋଉ ଯୋଉ ହାଓଡା ବ୍ରିଜ ତୁମେ ନାଁ ଶୁଣିଥିବ ତ? ହଁ ସେଇଠି ମଧ୍ୟ ହଁ ସେଠାରେ ମୁଁ ସେଇଟା ତ ବହୁତ ପୁରାତନ, ମୁଁ ଭାବୁଛି ସେଗୁଡାକ ମଧ୍ୟ ଇଂରେଜ ମାନେ ପ୍ରସ୍ତୁତ କରିଥିଲେ ଏ ବୋଧେ।
ହଁ ତୁମେ ଭାଇ ଠିକ କଥା କହିଲ। ଆଉ ସେଇ ଯୋଉ ହାଓଡା ବ୍ରିଜ ଟି ଅଛି ସେ ରେଲ ଷ୍ଟେସନ୍ ସମ୍ମୁଖରେ ହିଁ ଅଛି। ତୁମେ ଯେତେବେଳେ କୌଣସି ସ୍ଥାନ ରୁ କଲିକତାକୁୁ ଯିବ ରେଳ ଷ୍ଟେସନ ରୁ ବାହାରିବା ମାତ୍ରେ ହିଁ ତୁମେ ସେଇ ବ୍ରିଜ୍ ର ଦର୍ଶନ କରିପାରିବ। ଆଉ ଏହା ହୋଉଛି ସମ୍ପୂର୍ଣ୍ଣ ଅ ମାନେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଜନକ ବ୍ରିଜ୍ ଗୋଟେ। ଏବଂ ସେ ବ୍ରିଜ୍ ତଳେ ଗୋଟେ ବଡ। ଫୁଲ ଗଛ ବିକ୍ରୟ, ବିକ୍ରୟ ମାନଙ୍କର ଗୋଟେ ଉଦ୍ୟାନ ମଧ୍ୟ ଅଛି। ତାହା ବି ତମକୁ ଅଧିକ ମନମୋହିତ କରିବେ।
ହଁ ହଁ ଉଦ୍ୟାନରେ ତ ବୁଲିବା ଏବଂ ସେଇ ଝୁଲନ୍ତା ପୋଲ ଦେଖିବା। ଏହା ହିତ ଏକ କଲିକତାର ସୌନ୍ଦର୍ଯ୍ୟ। ଏବଂ କଲିକତା ମୁଁ ଶୁଣିବାକୁ ପାଇଛି ମଧ୍ୟ କଲିକତାରେ ବୋହୁତ ବଡ ବଡ କାରଖାନା ମାନେ ମଧ୍ୟ ଇଂରେଜ ମାନେ ସ୍ଥାପନ କରିଥିଲେ ସେଇ ସମୟରେ ତା କଲିକତା କୁଆଡେ ବାଣିଜ୍ୟର ସହର ଥିଲା।
ହଁ ଭାଇ ତୁମେ ଠିକ୍ କଥା କହିଲ, ବାଣିଜ୍ୟ କ୍ଷେତ୍ରରେ ବର୍ତ୍ତମାନ୍ ମଧ୍ୟ କଲିକତା ଆଗରେ ଅଛି, ଏହି ଦୁଇ ହଜାର ଛବିଶି ମସିହାରେ ମଧ୍ୟ। କଲିକତା ତାର ବାଣି। ଜ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ରୂପରେ ଆଗରେ ଅଛି ତା ସହିତ ବୈଦେଶିକ ବିଭାଗର ମଧ୍ୟ ବୋହୁତ ଗୁଡାଏ ଏ ସବୁ ଅଫିସ୍ ଗୁଡିକ ମଧ୍ୟ ସେଇ କଲିକତାରେ ଏବେ ମଧ୍ୟ ବିଦ୍ୟମାନ ଅଛି। ତ ପାଖାପାଖି ରାଜନୈତିକ କ୍ଷେତ୍ରରେ ମଧ୍ୟ କଲିକାତାର ଭୂମିକା ବ ବର୍ତ୍ତମାନ ଯୁଗରେ ବୋହୁତ୍ ଅ-ଅଧିକ ଏବଂ ବୋହୁତ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ତ କହିବାକୁ ଗଲେ କଲିକତାର ଆଜିକର ସମୟରେ ଭାରତର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହର ମଧ୍ୟରେ ଅନ୍ୟତମ।
ହଁ -ହଁ ଏହା ତ ଠିକ୍ ଶୁଣିଲ, ତମଠୁ ଏତିକି କଥା ମୁଁ ଜାଣି-ଆ- ଜାଣି ଆଶ୍ଚର୍ଯ୍ୟ ହେଲି ଯେ ତୁମେ ଗୋଟେ ସହରକୁୁ ଯାଇଛ ଏବଂ ସେଠାର ଇତିହାସ। ଅର୍ଥନୈତିକ ରାଜନୈତିକ ଏବଂ ପ୍ରତ୍ୟେକ ପରିବେଶ ବିଷୟରେ ତୁମେ ପୁଙ୍ଗାନୁପୁଙ୍ଗ୍ ଭାବେ ମତ ଜାଣିଛ। ଏସବୁ ଜାଣିବା ଦ୍ଵାରା ହିଁ ଆମେ କୌଣସି ଯଦି କେହି କଲିକତା ବୁଲିବାକୁ ଯାଆନ୍ତି। ତମର ଭଳି କଥା ଶୁଣିଲେ ସେ ମଧ୍ୟ। ନିଶ୍ଚୟ ଉତ୍ସାହିତ ଆଗ୍ରହିତ ହେଇଯିବେ ଯେ କଲିକତା ବୁଲିବା ପାଇଁ।
ହଁ ତୁମ କଥା ମଧ୍ୟ ଠିକ୍ କଥା। କାରଣ ଗୋଟିଏ ସ୍ଥାନକୁ ଯିବା କେବଳ ବୁଲିବା ଉଦ୍ଦେଶ୍ୟରେ ଯିବା କଥା ନୁହେଁ। ସେଇ ସ୍ଥାନରୁୁ ଆମେ କିଛି ଜିନିଷ ଆଗ୍ରହ ସହ ଶିକ୍ଷା କଲେ ତାହା ମଧ୍ୟ ଆମକୁ ଭବିଷ୍ୟତରେ ବୋହୁତୁ କାମରେ ଦବ ତ ପ୍ରତ୍ୟଟି ଶିକ୍ଷା ଆମ ଗୁରୁତ୍ୱପୂର୍ଣ୍ଣ ଏବଂ କୁହାଯାଏ ଯେ ବାହାରକୁ ଦାଶ ଦର୍ଶନ କରିବା ଏବଂ ବାହାରକୁ ବୁଲିବା ଯିବା। ଦାର୍ଶନିକ କ୍ଷେତ୍ରରେ ମଧ୍ୟ। ବହୁତେ ବଡ ଗୋ-ଗୁରୁତପୂର୍ଣ୍ଣ ଶିକ୍ଷା ଦେଇଥାଏ। ଏହି ଉପରେ ତୁମର ମତ କଣ?
ହଁ ହଁ ଏ ତମେ ତ ପୁରା ଠିକ୍ କଥା କହିଲ। ଆମେ ତ ମନୁଷ୍ୟ ଜୀବନ ହେଇଛି କିଛି ନା କିଛି ଶିଖିବା ପାଇଁ। ପ୍ରତ୍ୟେକ ଦିନ ଜନ୍ମ ଠାରୁ ମଲା ପର୍ଯ୍ୟନ୍ତ କିଛି ନା କିଛି ମନୁଷକୁ ଶିଖିବା ଦରକାର୍ ରେ। ସେ କିଛି ଶିଖିବା ଦ୍ଵାରା ନିଜ ଭବିଷ୍ୟତରେ ଏବଂ ନିଜ କର୍ମ କ୍ଷେତ୍ରରରେ ସବୁଦିନେ ସେ ଆଗୁଆ ରହିବ ଏବଂ କୌଣସି କାର୍ଯ୍ୟରେ ତାଙ୍କୁ ଭୟ ରହିବ ନାହିଁ। ଠିକ୍ ଅଛି।
ହଁ ଭାଇ ତୁମର କଥା ମଧ୍ୟ ବୋହୁତୁ ସତ୍ୟ ପ୍ରତୀତ ହୋଉଛି। ଆଉ ମୁଁ ମଧ୍ୟ ବୋହୁତୁ କିଛି ତୁମ ଠାରୁ ଆଜି ଶିଖିବାକୁ ପାଇଲି। ତୁମର ବିଶାଖପାଟଣ ର ଅନୁଭବ ମୋତେ ନିଶ୍ଚିତ ଭାବରେ ମର୍ମାହତ ମଧ୍ୟ କରିଦୋଉଛି କାରଣ ମୁଁ ମଧ୍ୟ ବିଶାଖାପାଟଣା କେବେ ମଧ୍ୟ ଆଗରୁ ଯାଇନାହିଁ। ତୁମର କଥା ଶୁଣି ମୋତେ ଲାଗୁଛି ମୋତେ ମଧ୍ୟ ଏହି ଅପୂର୍ବ ସ୍ଥାନକୁ ଯେମିତି ହେଲେ ଥରେ ପ୍ରତ୍ୟାଗମନ କରିବା ଦରକାର।
ହଉ ଭାଇ ଧନ୍ୟବାଦ ମତେ ତମେ ମୋର କଥା ରଖିଥିବାରୁ ଧନ୍ୟବାଦ। ଏବେ ତ ସମୟ ହେଇଗଲାଣି। ମୁଁ ଆସୁଛି ମୁଁ ମୋର ଲଞ୍ଚ ଟାଇମ ହେଇଗଲାଣି ମୁଁ ଯାଉଛି।
ଠିକ୍ ଅଛି ଭାଇ ମୋର ମଧ୍ୟ ଟାଇମ ହେଇଗଲା କି ମୁଁ ତୁମକୁ ଆଉ କେତେବେଳେ କଲ୍ କରିବି ରହିଲି ଭାଇ।
ଧନ୍ୟବାଦ ଭାଇ।